ହଁ।
କଣ କରୁଚି?
ଭାଇ ବୁଲିବାକୁ ଆଉ।
କୁଆଡ଼େ?
ଏଇ ଇଆଡେ ଆଉ।
ଇଆଡେ ମାନେ?
ଏଇ ନୂଆହାତା ଆଉ।
ଯା ରହିଲନି ଯାଇଥାନ୍ତେ ସାଙ୍ଗ ହେଇକି ଟିକେ ମୋର ବି ନୂଆହତା ରେ ଟିକେ କାମ ଥିଲା। ଯାଇଥାନ୍ତେ ଟିକେ।
ନାଁ ଗଲିଣି କାଲି ପଳେଇବା ମୁଁ ଜାଣିଚୁ କଣ ଆମେ ଆଉ ତୁ କହିବା କଥା ନା ଆମେ ଜାଣଥିଲୁ ତ କହିଚୁ ବୋଲି।
ସେ ନହଲେ ଯେ ଦେଖିଦବୁ ଟିକେ ଆସିଲା ବେଳେ ନହଲେ ଦେଖିଦବୁ। ସେଇ ଯୋଉ ଯୋଉ ଦୋକାନରୁ ରଜ ବେଳୁ ଯୋଉ ଜର୍ସି ଭଳିଆ ଗୋଟା କିଣିନଥିଲି।
ଅହ।
ହଁ ତାକୁ ଦେଖିବୁ ସିଏ ଦେଖିବୁ ସେ ଜର୍ସି ଆଉ ରଖିଛି କି। ହୁଁ ସେ ଜର୍ସି ସେ ରଜ ଟାଇମରେ କହୁଥିଲା ତିନିଶହ ଟଙ୍କା। ସିଏ ଏବେ କାଳେ ରେଟ୍ ଯଦି କମେଇଥିବ ଯଦି ଅ ଅଢେଇଶହ ଦୁଇଶହ ଯଦି କରିଥିବ ଯଦି। ସେଇ ଟାଇମରେ ରଜ ଟାଇମ ନା ସେଇ ଟାଇମ ରେ ଅଧିକା ଡ୍ରେସ ର ପ୍ରାଇଜ ଗୁରା ଅଧିକ ନଥାନ୍ତି କି। ଟିକେ ଏଇନା ଯଦି ଡ୍ରେସ୍ ର ପ୍ରାଇଜ୍ ଯଦି କମିଥିବ।
ଜର୍ସି ଆଣିଥିଲୁ ନା ଓଭରସାଇଜ ଡ୍ରେସ ଜର୍ସି ନା ଓଭର ସାଇଜି?
ଆ ସେ ଓଭର ସାଇଜି ମୁଁ କହୁଚି ମୋ ପାଟରେ ପସିଯାଉଚି ଜର୍ସି। ଆ ଆଗକୁ ଫେଣେ ଆସୁଚିନା ଇଏ ଯୋଉ ର
ଦୋକାନ ଖୋଲି ନଥିବ ବଧେ।
ହଁ ଗୋଟା ଦ ଦକାର ଓଭର ସାଇଜ୍ ଗୋଟା ଦକାରେ ଯିବି ମୋ ଦେଇ ଘରୁକୁ ତ ଟିକେ ଗଡବଧୁପୁର ସେ ଠି ରଥଯାତ୍ରା ମାନେ ବଡ ଆକାରରେ ହୁଏ।
ହୁଁ।
କାଳେ ଟିକେ ବୁଲିିବାକୁ ଯିବା ଆଉ।
ଆମର କୋଉ ରଥଫଥ ତିଆରି ହେଲାଣି କି?
ଗାଁ ରେ ଏବେଠୁ କଣ ହବ ରଥଯାତ୍ରା ଆହୁରି ରହିଲାଣି ମାସେ।
ମାସେ ରହିଲାନି ଓ।
ହଁ ଆହୁରି ମା ସେ ରହିଲାଣି ମାସ ଭିତରେ ସେ ସବୁ ଜିନଷ ପତ୍ର ଆଣେ କାଠ ଫାଠ ସେ ଫେଣି ଚଞ୍ଚା ଛୁଞ୍ଚି।
ହୁଁ ହୁଁ।
ବୁଝିପାରୁଛୁ ନା?
ହଁ ହଁ ଭୋଜି ଭୋଜି ହବ ଫୁଣି ରହିବାକୁ ପଡିବ।
ହଁ ସେଠି ଫୁଣି ରହିବ ହଁ ସେ ଭାରି ଧନ୍ଦା। ସେ ମାନେ କଣ କହିଲୁ ଆମ ରଥଟା ମାନେ ଗୋଟେ ପ୍ରୋବ୍ଲେମ ସେ ହଉଛି ଲୁହା ଚକା କରିଦେଇଚନ୍ତି। ଲୁହା ଚକା ଆରଥରକ ଆର ବର୍ଷ ନା ତିରସ୍ତା ବର୍ଷ ମନେ ଅଛି ନା? ମାନେ ଯୋଉ ଗୋଟା ଲୋ ହରିପୁରୁ ଲୋକଟାର ଗୋଡ ଉପରେ ଚଢି ଯାଇଥିଲା ଚକା।
ହଁ ହଁ ଚଢିଯାଇଥିଲା ପା ଥରେ ରାହୁଲ ପା ଗୋଡ଼ ଉପରେ ଚଢି ଯାଇଥିଲା ମନେ ଅଛିନା?
ରାହୁଲୁ କଥା ମୁଇଁ ଜାଣନି ସେ ଆର ବର୍ଷ ହରିପୁର ଲୋକଟା ତା ଗୋଡ ଉପରେ ଚଢ଼ି ଯାଇଚି ତାକୁ ଏକା ଥରେ ନେଇଗଲେ ସାଙ୍ଗେ ସାଙ୍ଗେ ସେଇଠୁ ବସ ଷ୍ଟାଣ୍ଡ ନେଇଗଲେ କଣ କହିବ କୁହନି। ତାକୁ ସେଠି ଡାକୁଛନ୍ତି ଭାଇ ଭାଇ ଆଗୁରୁ ଉଠିଯା ଆଗୁରୁ ଉଠି ଯା ସେ ତ ନଡିଆ ଦବାରେ ବ୍ୟସ୍ତ ଆଉ ନଡିଆ ଦବ କଣ ତା ଗୋଡ ଉପରେ ଚଢେଇ ଦେଲେ।
ଓ ହୋ ହୋ। ଆଉ ଯଉ ରାହୁଲ ଗୋଡ ଉପରେ ଚଢି ଯାଇଥିଲା ବା ସେ କାର୍ ଗୋଟେ ଯାଉଛି ରାହୁଲ ସେ ଭିତରେ ବସିକି ଯାଉଥିଲା ତା ଗୋଡ଼ ଉପରେ ଗୋଇଠା ବା
ହଁ ରାହୁଲୁ ଭାବୁଚି ମୁଁ ହଉଚି ବାଉବଲି।
ହଁ ଚେପା ହେଇଯାଇଥିଲା ଗୋଡ।
ହଁ ଚେପା ହେଇଯାଇଥିଲା। ହାର୍ଡ ପ୍ଲାଷ୍ଟିକ ନୁହେଁ ଆଉ କଣ କରିଅ?
ବ୍ଲା ବ୍ଳା ବ୍ଲା ବ୍ଲାଷ୍ଟର କରଦେଇଥିଲା।
ଆଉ କଣ କରିବ ଘରେ ସବୁ ଯନ୍ତ୍ର ଫନ୍ତ୍ର ଅଛି।
ହୁଁ।
ବାଡେ ବାଡେଇକି ସିମେଣ୍ଟ ମାରିକି ଏ ପ୍ଲାଷ୍ଟର କରିଦେଇଚି।
ହଁ ବାଡେଇ ଦେଇଚି ଆଉ, ଆଉ ବବୁଲୁ କଣ କରୁଚି ନାଇଁକି?
କ ହେଲା।
ବବୁଲୁ ଏନା କଣ କରୁଚି?
ମୁଁ ମୁଁ ଏନା ଭାବୁଚି ଗେମ୍ ଫେମ୍ ଖେଳିବି ଗୋଟେ ସ୍କ୍ଡ ମତେ ଡାକୁଥିଲେ ଭଡାରେ।
ହଁ।
କହିଲା ଆସ ଟିକେ ଗୋଟେ ୟୁଟୁବ ଫିୟୁଟବର ଆଇଚନ୍ତି ତାଙ୍କୁ ଟିକେ ମାରିଆ। ମୁଁ କହିଲି ହଉ ଡାକ। ଏ ଲେକ୍ସ ହେରିକା ସିଏତ ଭାଇ ତାକୁ ତ ମୁଁ ସାତ ଥୀରେ ଛଅ ଥର ମାଇଲିଣି।
ହୁଁ ହୁଁ।
ଆଉ କାଲି ସେ କାଲି ତ ସରିଲା ତ ଛାଡ ସି ଆଉ ଦିନ ମଜୁରୀ କିଣିଆକୁ କହିବନି।
ହଁ ଥରେ ମାତିଥିଲୁ ଆଉ ରାନ୍ଧି ଫୋର କାଲି
ହଁ କାଲି ସେଇ ହେଲା ଛୁଆକୁ ମାଇଲି ମାଇଲି ମାଇଲି ମାଇଲି ଲୁଚିଆକୁ ବାଟ ପାଇଲିନି।
ଲାଇଟର ମୁଁ ମାରିକି ପାଳି ଆଇଲୀନା ହେଲା କହିଲା ମାଦି ବାନ୍ଦି ତୁ। ମାଇଲ ଟାକୁ ସାରେ
ହଁ ଇଏ ସବୁ ଆଉ ଖେଳ ଆଉ ତାଙ୍କର ଖେଳ ନାହିଁ ସିଏ ସବୁ ସେଇ ଟାଇମ ରେ ତାଙ୍କର ଥିଲା ପ୍ରାଇମ। ଏଇନା ଆମେ ସବୁ ହଉଛୁ ପ୍ରୋ ହଁ ଆମକୁ ଏନା ହରୋଇବ କିଏ? ଆମକୁ ଆଉ କିଏ ହରେଇ ପାରିବେନି।
ଏୟା ତୋଟ ଫୋଟ ଏମିତି ଲଗୁଛନ୍ତି ଇଏ କୁଲର ଫୁଲର ଆଣିଦେ
ଆମର କୁଲର ଦରକାର ନାହିଁ ଆମର ଖାଲି ପାଉଡର ଯଥେଷ୍ଟ। ହଁ ଯେତେ ପାଉଡର ଆଣି ଗଦା କରିଦେଇଯିବୁ ଗୋଡ ହାତ ଚଲେଇବୁ ଧରିକି ଏକାଥରେ ହାତ ନଚଲେଇଲେ ଗୋଡ ଚଲେଇବୁ ଗୋଡ ନ ଚଲେଇଲେ ଜିଭ ଚଲେଇବୁ।
ଆ ଏଶ ତ ବାଜିଆ ଦରକାରେ।
ଖାଲି ଏଡ୍ଡ ବାଜିବା ଦରକାର ନହଲେ ସିଧା ପନେଲ୍ ଲଗେଇ ଦବୁ କ କା ଭଳିଆ।
ହଁ ଟୋଟୋଇଛି ବ୍ୟାଗ ଯଦି ଲିଦ ଲି ରିକ୍ସ ବ୍ୟାଗ। ବ୍ୟାକ୍ ହଉ ଉଇଥ୍ ଏକ ହେଲେ କି ଏମ ସି ଏସ ଚିଯି ବ୍ୟାଗ ଉଇଥ୍ ନୂୟି ନିଉ ଭର୍ସନ ଟୁ ପ୍ୟାଣ୍ଟ ଟୁ।
ଟୁ ପଏଣ୍ଟ ଟୁ ହକର୍ ଟୁ ପଏଣ୍ଟ ଟୁ ଆରେ ଓମ୍ ହାରିକା ଯୋଉ ଖେଳୁଥିଲୁ ତମେ ଯୋ ଓମ ଜୋଡରା ଖେଳୁଥିଲ ଆ ଜିତିଲ ନା ହାରିଲ?
ଜିତିଲୁ ବା ସେଟା ଓମ୍ ମାରିଲା ନଅଟା ଆହୁରି ଆଉ ଯୋଉ ସାଙ୍ଗ ମାରିଥିଲା ସେ ଜଣେ ଆଉ ଜିତିଲୁ ସେଟା ହେରା। ହୁଁ ଜିତିଲୁ। ମୋ ସାଙ୍ଗ ଟା ଯୋଉ ଯୋଉ ରୋହିତ ହେଇଥିଲା ରୋହିତ ମାଇଲା ରୋହିତ ମାଇଲା ତେରୁଟା।
ହୁଁ। ୱାନ ଵି ଫୋର ମାଇଲା ବା।
ହଁ ୱାନ ଵି ଫୋର ଗୋଟେ ରାଉଣ୍ଡ ମାରିଲାନି ଗୋଡେଇ ଗୋଡେଇ ମାଇଲା ଏକାଥରେ ଏକୁଟିଆ ରହିଲା ସେ ତିନି ଚାର ଜଣ ମାରିଦେଲା ଏକୁଟିଆ।
ହଁ ଆଉ ପୁଅପିଲାଆରା ତମ ପୁଅ ପିଲା ଲକି ବକି ମା ଡାକିଦଉଛ ଫାଷ୍ଟ
ଆର୍ ସାଙ୍ଗ ଟା ସେ ସେ ଦିଟା ମାଳାଇ ଖେଳାଳି ହେଇଥିଲେ ଏମଟିଏକ୍ସ ଆଉ ରିଫ୍ଲେକ୍ସ।
ହୁଁ।
ସେ ଖେଳୁଛନ୍ତି ଏକ ତ ନିଯେ ଜୋନ୍ ରେ ପଶିକି ଗଡ଼ି ଯାଉଛନ୍ତି।
ଓ ହୋ।
ଆଉ କଣ କରିବୁ।
ଆପେଲା ପାଟ ହଁ ସେ ଜଣେ ମୋ ସାଙ୍ଗଟା ଏ ହଁ ମୁଁ ଭୁଲରେ କହିଦେଲି ରିଫ୍ଲେକ୍ସେ ଏମ୍ପି ଏ। ଆପିଲାପାଟ ଆଉ ଜଣେ ବ୍ୟାଡ଼ ଗୋଟେ କଣ ସାଙ୍ଗଟା ଜଣେ ତାକୁ ଡାକିଦେଲି ଆପିଲାପାଟକୁ ମୁଁ ଫାଷ ଖେଳି ପାରିବୁନି ଯଦି କହ ମୁଁ ଆଉ ଗୋଟେ ପିଲା ଡାକିବି କୋଜି ଭାଇକି କହିଥିଲେ ଆସିବାକୁ। ତାରେ ସେ କହିଲା ହଉ ଡାକ ନହଲେ। ମୁଁ କହିଲି ହଉ ପିଲା ଯଦି ଫାଙ୍କା ହେଲା ତମକୁ ଡାକିଦେବି ତାରେ ଆପେଲାପଟକୁ କହିଲି ତୁ ରହିଜା ରହି ଖେଳି ପାରିବିନି ସିଏ ତାର କହିଲ ହଁ ମୁଁ ଖେଳିଦେବି ମ କଣ ଅଛି ଯେମିତି ରା ଦଉ ଏଥି ରେ ପଶିଲା ବେଳକୁ ଯୋଉ କଷ୍ଟମସ ଷ୍ଟାର୍ଟ ହେଲା ବେଳକୁ ଆମେ ଯାଇକି ମ୍ୟାଚ ଷ୍ଟାର୍ଟ କଲୁଣି ସେ ଯାଇ ଲବିରେ ଜାଇକି ଜୋନ ଭିତରେ ପଶି ମରିଗଲାଣି। ମାନେ ତାକୁ ଯୋନ କୁଆଡ଼େ ଯାଉଛି ତାକୁ ଜଣା ପଡ଼ୁନି କାଇଁ ଫାଷ୍ଟ ରାଉଣ୍ଡ ତ ଗଲା ସେ କଣ ହେଲାନାଁ ୱାଲ୍ ପ୍ୟାକ କରିଛି ବଇଚି ୱାଲ୍ ଭିତରେ ପଶିକି ସେ ଅସିକୀ ତାକୁ ମାରି ଦେଇକି ପଳେଇଲାଣି। କାହିଁ ଖେଳିବ ମୁଁ ତାକୁ ସେଇଥିପାଇଁ ମନା କଲି ତୁ ଖେଳେ ନା।
ତା ନାଇଣ୍ଟି ପରସେନ୍ଟ
ହଁ ସେଥିରେ ସିଏ ସିନା ଭଲ ଖେଳଟା ସିଏ ତାର କଣ କହିଲୁ ଟିକେ ମୋବାଇଲରେ ଜଉ ତାର ଡା ଟା କହୁଥିଲେ ଡାଟା ସରିଯାଇଛି ବୋଲି। ହଁ ତାର କହୁଥିଲା ତା ଡାଟା ସରିଯାଇଛି ବୋଲି ଆଉ ମୁଁ ଆଉ ତା ମୁଁ କହିଲି ଆଉ ଡାଟା ତାର ତ ନେଟ୍ ଚାଲୁନି ତାହେଲେ ତୁ ରହି ଯା ମୁଁ ଆଉ ଗୋଟେ ପିଲାଟାକୁ ଡାକିଵି। ଆଉ ସେ ତାର ବୁଝିଲାଣି କହିଲା ହଁ ମୁଁ ଖେଳିଦେବି ମ ଆଉ ତାର ଏତେ ନେଟ ସ୍ଲୋ ହଉଥିଲା ବୋଲି ମୁଁ ଆଉ ଜାଣିଛି। ତାକୁ ଡାକିଦେଲି ବେକାରଟାରେ ମୁଁ କହିଲିକାଇଁ ମ୍ୟାଚ୍ଚ ହାରିବୁ ତୁ ରହିିବ ମୁଁ ଆଉ ଗୋଟେ ପିଲାକୁ ଡକିବି।
ହଁ ହଁ।
ମୁଁ ଆସିଆଉ ଗୋଟେ ପିଲା ଟାକୁ ଡାକିଦେବି। ସିଏ ଖେଳିଦଉ ତାର ତ ସେଟା ବୁଝିଲାନି କହଲି ଆଉ କଣ କରିବା ଆମେ ଲକିର ମୋର ଏକୁଟିଆ ଦି ଜଣ ମାରୁଥିଲୁ। ଆଉ ସେ ବେକାର୍ ରେ କାଇଁ ମ୍ୟାଚ ହାରିବୁ ସେ ଏକରେ ଫେଣି ରିଭେଯେ ମ୍ୟାଚ ନବାକୁ ଆଇଛି। ଆଉ ମୁଁ କଣ ମୁଁ ତ ହାରିବା ମୁଁ ଭାଇ ହାରିିବା କଥା ମୋ ମୁଣ୍ଡରେ ହି ଆସିବନି ଟୋଟାଲି। ହାରିବା କଥା ମୋ ମୁଣ୍ଡରେ ମୋ ମୁଣ୍ଡ ଖରାପ ହେଇଯିବ ହଁ ହରେଇ ପାରିବନି ମୁଁ ତ ଚାଲେଞ୍ଜ ଦେଇଦେଇଛି ମାନେ ସଇଲା ମୁଁ ଆଞ୍ଚ ଥରେ ଚାଲେଞ୍ଜ ଦେଇଦେଇଛି ମାନେ ସଇଲା। ସେ ହରେଇ ପାରିବେନି ସେଣି ସେ ଯେତେ ବଡ଼ବଡ଼ ପିଲାଡାକୁ ଯଦି ଭଲ ପିଲା ବି ଯଦି ପିଶି ଡାକିଦେଲା ଯଦି ରାଉଣ୍ଡ ପାଞ୍ଚ ରାଉଣ୍ଡ ହେଇଗଲେ ମୁଁ ବ୍ୟାକ କରିକି ପଳେଇ ଆସିବି। ବ୍ୟାକ୍ କରିକି ଆସିଲେ ଆଉ କଣ ହରେଇ ପାରିବେ କି ସଇଲା ନାମ ତ ବ୍ୟାକ କରିଦେଇଥିଲୁ ଆମକୁ ହରେଇଲ କେତେବେଳେ। ହଁ ଏଇଭଳିଆ ଆଉ ମୋ ପିଲା ଡାକିଲି ଯେମିତୀ ତାପରେ ମାଡ ମାଇଲୁ।
ହାରିଗଲେ ସେ ନା?
ସେ ଯୋଉ ଓଁଲି ଡେଷ୍ଟର ଯିଏ ଖେଳୁନଥିଲା ସେ ଟୋକା ଆଉଛି ମତେ ଚିହ୍ନିଚି ଏଇ ଯୋଉ କୁନ୍ଦଳରେ ଯିଏ ସବା ପୁରା କୁନ୍ଦଳ ଫାଷ୍ଟ ମୁଣ୍ଡରେ ଯିଏ ବରା ବିିକେ ନା। ଗୋଟେ ଠୋଲା ଭଳିଆ ହେଇଛି ନା ଛବି ବରା ନା କି ବରା କୁହନ୍ତି। ସେଇ ଯୋଉ ଟୋକା ଟା ସେଇ ସେଇ ଯୋଉ ସହ ସେଇ ଯୋଉ ଟୋକାଟା ଦିଏ ନା କଳା ହେଇକି ଦିଏ ପେନ୍ଥେରା ହେଇକି।
ହଁ ହଁ ହଁ ହଁ।
ସେଇ ଟୋକା ହଉଛି ଓନିଜେଷ୍ଟାର।
ଏ ତାଙ୍କ ଆଆଡେ ହେଲଥିଲା।
ହଁ ତାଙ୍କରିୟଆରେ ସେ କୋଠୁ ସେ ମତେ କହିଲା ଆରେ ଶିବୁନା ଭାଇ ତୁ ଖେଳୁଥିଲୁ, ମୁଁ କହିଲି ହଁ ସେ କହିଲ ତୁ ଆଙ୍କୁ କେମିତି ଚିହ୍ନିଲୁ? ମୁଁ କହିଲି ମୁଁ ଜାଣିନି ସେ ଆମ ଗାଦି ଜଣ ଦି ଜଣ ଭାଇ ଅଛନ୍ତି ସେ ଯୋଉ ଇଏ ଏ ମ୍ ଟିଆଇ ସିଏ ଏ ରିପ୍ଲାଇ ଦେ ସିଏ ତାଙ୍କୁ କଣ କେମିତି ଚିହନିଥିଲେ। ତା ମୁଁ ସେୟକୁ ଚାଲେ୍ଜ ମାରି ଦେଇଥିଲି ମୁଁ କହିଲି ଯଦି ହରେଇଦଵୁ ତାହେଲେ ମାନିିଯିବି। ତାରେ ସେହେଇଗଲା ତତେ ଡାକିଥିଲା ମୁଁ କହିଲି ହଉ ସେ କହିଲା ହଉ ରହ ମୁଁ ପିଲା ଡାକୁଛି। ତାରେ ସେଇ ତ ଡେଷ୍ଟର ଫେଣି ତା ପିଲା ଡାକିଲା ଫେଣି ମୁଁ ମୋ ପିଲା ଡାକିଲାି ଫେଣି ଆଠ ଦୁଇରେ ହାରିଲେ ଆଠେ ଏକେରେ।
ହୁଁ ହୁଁ
ଫେଣି ହାଲେ ସେ ଆଠେ ଏକରେ ମୁଁ କହିଲି ତୁ ଯେତେ ଏତେ ଭଲ ହେଲା ପେସେ ସେ କହିଲା ଆଉ ସେ ସୀମାୟତ ମାନେ ଏତେ ଭଲ ପିଲା ଅଛନ୍ତି ଆଗରୁ କହିଲୁନି ମୁଁ ଆଉ ଜାଣିଛି। ମୁଁ ଆଇଲେ ତ ହଁ ସେମିତି ମୁଁ କହିଲି ଭାଇ ତମେ ମୁଁ କଣ ଅଲଆଉଣ୍ଡର ଆଉ। ତମକୁ ବଡି ରେ ବି ହରଉଥିଲି ହେଡସଡ ରେ ବି ହରେଇବି ହଁ ହରେଇ ପାରିବେନି। ହଁ ବଡି ଖେଳନ୍ତି ଆଗେ କୋଉଠୁ ଗଲେଛ ସ ଖେଳୁନା କି? କାଳିଆଇ ଖେଳେ ଦିଲୁଆ ଖେଳେ ମାଇଟି ଆଇ ଖେଳେ ସେଇ ଓଲିଡେଷ୍ଟର ଖେଳେ।
ଓହୋ ସେ ଭଲ ବି ଲାଗୁ ନା।
ହଁ ସେ ବଡି ଖେଳନ୍ତି ଇଏ ବି ଖେଳନ୍ତି।
ଅହୋ।
ବୁଝିପାରୁଛ?
ଆ ପ୍ ଆଁ
କଣ ହେଲା?
ହଁ ଆଉ ତ ବାଦିଆ ବୁଲିବାକୁ ଆଉ।
ଯିବା କୋଉଦିନ ଗୋଟେ ବୁଲିିବାଉ ଯିବା ଭାବୁଛି ଆଉ।
ହଁ କନ ଯିବାକୁ ପଡିବ ଆଉ।
ଯିବା କୁଆଡେ ସେଇ ଲଲିତଗିରି ଯିବା ଆଉ ଯିବା କୁଆଡେ।
ହଁ ଟିକେ ଯିବା ଆଉ ସେ ପାହାଡ ଦେଖିବା।
ଆଉ ସେଆଡେ ଯାଇକି ନହେଲେ ପଳେଇବାଆଗେତରେ ରତ୍ନବୀ ରତ୍ନବିଡି ଦିନେ ଯାଆନ୍ତେ ହୁଅତା ମ ବାଟଟା ଭଲ ତେ ଜାଣିନି ବାଟରେ ମ୍ୟାପ୍ ଫ୍ୟାପ ତ ମାରିକି ଦଦି ହଁ ମୁଁ ଜାଣିଛି ଲ ଲତିକି ଠାରେ ଦେ ସବୁ ଦଶଗୁଣା ଭଲ ହଉଛି ରତ୍ନଗିରି। ହଁ ସେଟା ଟିକେ ଆଧ୍ୟା ପ୍ଲେସ ଟା ନା ସେଇଟା ଭଲ ଲାଗିବ ଟିକେ ସେ ଜାଗା ବୁଲିବାକୁ। ହଁ ସେଇଆଡେ ହଁ।
ଆଉ ଆଉ ଫିସ୍ ଫିସ୍ ଦେଖିବା କଣ କରିବା ଆଉ।
ହଁ ଫିସ୍ ବି ଟିକ ଆଜି ଦେଖି ଆଜି ତ ନୁହେଁ କା ଆଜି କାଲି ବୁଧବାର ଆଜି କରିବାନି କାଲି ଗୋଟା ଭୋଜି ଅଛି କାଇଁବେକାର ଟା ଆଜି କରିବା କ କାଲି ଗୋଟେ ଭୋଜି ଅଛି ହରିପୁର, କୂଳ ହରିପୁରୁ।
କି ଭୋଜି?
ହଁ ବାହାଘର ଭୋଜି ଗୋଟା ଅଛି।
ଅଛିି କାଲି
ହଁ କାଲି ରାତିରେ ଯିବା, କଳବାହୁ କହିଦେଇ ଯିବା ଆଉ।
ହଁ ଯିବା ସନ୍ତ ସ୍କୁଟି ଆଣିବା ଯିବା ଆଉ କାଲି କାବାହାଘର କଇଁନି?
ସିଏ ଜଣେମୋ ମୋଭଉଣଜା ଜଣେ ମୋ ଦିଦି ଘର ତାଙ୍କ ଘର ପାଖରେ ଜଣ ଘର ସିଏ ଆମ ଘରେ ଆସିକି କାର୍ଡ ଦେଇ ଦେଇ ଯାଇଚନ୍ତି ଆଉ।
ସେକାର୍ଡ ତମର କାଟିଚିନା ଆମେ କେମିତି ଯିମୁ।
ଆମ ଆମ ଆମେ ଦିଜଣ ପଳେଇବା ଆଉ ତୋର ମୋର କଳକାରାର ଆଉ ଆମ ଘର ନାଗି ଆମୋ ବାଡ଼ାବାପାତ ଯିବେନି ମୋ ମଝିଆବାପା ଯିବେନି ଆମେ ତୋର ମୋର କଳାକାର ପଳେଆ ଆଉ।
ହୋଲ୍ ଯାଉନ ପଳେଇବା ଆଉ କାଲି ପଳେଇବା ଆଉ। ହଉ ଦେଖିଆ ହଉ ହଉ।